ହ୍ୟାଲୋ।
ଆଉ ଆପଣ ଏବେ ପୁରା ଫାଙ୍କ, ଆପଣଙ୍କୁ ମୋ କଥା ଶୁଭୁ
ହଁ ଶୁଭୁଛି କୁହନ୍ତୁ, କଣ ପାଇଁ ଫୋନ କରିଥିଲେ?
ମୁଁ ଭାବିଲି ଯେ ବର୍ଷା ପାଗ ପାଇଁ, ଆପଣଙ୍କୁ ମୋ କଥାଟା ଶୁଭୁଥିବ କି ନାହିଁ ସ୍ପ ଷ୍ଟ ଭାବରେ, ମୁଁ ସେ ତାକୁ ନେଇକି ବହୁତ ଚିନ୍ତିତ ଥିଲି। ହେଲେ ଏବେ ଜାଣିକି ମୋତେ ଖୁସି ଲାଗ ଗିଲା କି ଆପଣଙ୍କୁ ମୋ କଥା ଗୁଡ଼ାକ ଶୁଭୁଛି, ହଉ ଛାଡ଼ନ୍ତୁ। ଆପଣ ଆଜି ସକାଳୁ କେତେ ବାଲ୍ଟି ପାଣି ବୋହିଛନ୍ତି?
ପାଣି ବୋହିନୁ ଆମର ପାଇପ୍, ପାଣି ବୋଇ ସିଡିରେ ଆଣିଲା ବେଳୁ ଆମକୁ କଷ୍ଟ ହଉଛି। ମୋ ପାଇପ୍ ପକେଇଦେଲିି ପାଇପ ର ଆମର ଡ୍ରମ ଟପ୍ ତିନିଟା ବାଲ୍ଟି ତିନିଟା ଟପ୍ ଡ୍ର ମ, ଆଉ ତସଲା ହାଣ୍ଡି ଯା ରଖି ରଖିବା କଥା ପାଞ୍ଚ ମିନିଟ ର ହେଇ ଫୁଲ ହେଇଗଲା ରଖିଦେଲୁ, ଆଉ ଗାଧ ବଧ ସଇିଲଣି ଆଉ ଦି ଜଣ ଗା ଗାଧେଇବେ, ସରିଗନେ ଆଉ ଟିକେ ତାଙ୍କ ଘରୁ ପକେଇକି ଆଣିବି ପାଣି ଆଉ। ମଟର ବାଲା କେତେ ବେଳେ ଆସ ପୁଅ ସଜାଡିବ ତାର ଠିକ୍ ଠିକଣା ନାହିଁ। ଏଇଭଳିଆ କଥା ଆଉ। କୁହନି ପାଣି ଜି ବିନା କେତେ କଷ୍ଟ।
ହଁ ପା ପାଣି ପାଣି ବୋହିବାଟା ସବୁଠାରୁ ବହୁତ କଷ୍ଟ। ମୁଁ ବି ଜାଣିପାରୁ ସେ ଏନା ପାଣି ବୋହିଲେ ମାନେ ମୁଁ କାଲି ଜାଣିଛନ୍ତି। ଯେତେବେଳେ ପାଇପ୍ ଧରିଥିଲି। ହାତ ପୁରା ମୋର ନାଲି ପଡି ପୁରା ଅବସ୍ଥା ବାର ବାଜି ଯାଇଥିଲା। ଆପଣ କାଲି ଯେତେବେଳେ ପାଣି ଧରିଲେ ଆପଣଙ୍କୁ ବି ସେମିତି ଲାଗିଲାନି ହାତ
ହ କାଇଁ କାହିଁକି ଲାଗିବ ଜାବୁଡିକି ଟିକେ ଧଇନେ ପାଞ୍ଚ ଦଶ ମିିଟର ଫୁଲ୍ ହେଇଯିବ ପାଣି। କାହିଁ ଲାଗିବ ତମେ ଧରି ପାରୁନା ବୋଲି କାଇଦା ଜାଣିନ ବୋଲି ସେ କାଟୁଛି। ଏଇ ଶୁଣି ଆମର ଧୋଇଲେ ଆମ ବାବୁ ଧଇଲେ ଏ ପାଞ୍ଚ ମିନ ପାଣି ପୁରରିଗଲା କାହିଁ କିଛି ଅସୁବିଧା ହେଲାନି? ମୁଁ କାଲି ପନ୍ଦର କୋଡିଏ ମିନିଟ୍ ହେଟି ଧରି ରହିଲି ଦେ ପୁରା ପାଣି ଆସୁନି, କାଇଦା ପାଇଲା ବୋଲି ସେ ହଉନି ପାଇବି ହେଇ ମୁଁ ପକେଇଦେନି ସିଧା କରିକି ଏ ପାଣି ହେଇଗଲା, ସମସ୍ତେ ଗାଧୁଆ ପାଦୂଆ କରିଗଲେ, ଯିଏ କାଇଦା ନ ଜାଣିଥିବ ସିଏ ହଇରାଣ ହବ। କଥାରେ କାହିନିନା ଯିଏ ଗଛ ଚଢ଼ି ନ ଶିକ୍ଷିଥିବ, ସେ କାଉ ଅଇଁଠା ଖାଇବ। ସେଇଭଳିଆ ଆପଣ ତ ଜାଣେ ନିନାହାତି ସିଷ୍ଟମ ଆଉ କରିବେ କଣ?
ହଁ ସେଇଟା ବି ସତ କଥା ଆପଣ ଯୋଉଟା କହିଲେ। କାହିଁକି ନା ଏ- ଏବେ ମୁଁ ଦେଖ ଦେଖିଲି ଯେତେବେଳେ ଆପଣଙ୍କ ବାବୁ ଧରିଥିଲେ, ପୁରା ଦଶ ମିନିଟରେ ଆମର ସବୁ ସବୁ ଜିନିଷ ଫୁଲ୍ ହେଇଗଲା। ମାନେ ଯେତେ ବି ଥିଲା ମାନେ ଯେତେ ବି ଥିଲା ହଉଛି ଫାଙ୍କା। ବହୁତ ଜୋର ସେ ପାଣି ଆସୁଥିଲା। ପୁରା ସବ ସବୁଯାକ ମୁଁ ପୁରା ଆଶ୍ଚର୍ଯ୍ୟ ଦେଖିକି। ଆମର ଯୋଉ ଫିଲ୍ଟରରେ ମୁଁ ପୁରେଇଛି। ପାଞ୍ଚଟା ବଡ଼ ବଡ଼ ହାଣ୍ଡିରେ, ଆଉ ଦି ତିନିଟା ପୁରା ଡ୍ରମ୍ ବି ଫୁଲ୍ ଆଉ ବାଲତି ତ ଛାଡ ପୁରା ସାତ ଆଠ ଟା ଆହୁରି ଫୁଣି ସେ ଯେଉ ଆମର ରୋଷେଇ ବି ପାଇଁ ଯେଉ ପାଣି ରୁହେ, ଆପଣ ତଥାପି କେତେଟା ଜାଗାରେ ପାଣି ରଖିଛନ୍ତି?
ହଁ ହାଣ୍ଡି ଛ, ସାତଟା ଗୋଟେ ଟପ ବାଲ୍ଟି ଏ ହେଇଯାଇଛି, ଦଶ ପନ୍ଦରଟା ଜାଗାରେ ପାଣି ରଖିଛି ଆଉ। ଆଉ ଗାଧୁଆ ପାଦୁଆ ସାରିଲେ ଫାଙ୍କା ହେଇଯିବ। ଆଉ ଟିକେ ଚଲେଇ ଦେମି ତିନି ଚାରି ମିନିଟ ଖଣ୍ଡେ ଚଲେଇଦେଲେ ହେଇଯିବ। ଆଉ ଏଇଭଳିଆ ଆଉ କଣ, ପାଣି ଅସୁବିଧା ହେନେ ଏ ଦ ଣ୍ଡ ଆଉ କଣ। ଏଣେ ବର୍ଷା ଟା ହଉଛି। ବର୍ଷ ଟା ଛାଡିଲେ ଯାହା କରିବ। ବର୍ଷା ଟା ହଉଛି ପାଣି ବୋହିକି ଆଣିବା ବହୁତ କଷ୍ଟ। ସେଇଥିପାଇଁ ଆମର ଗୋଟେ ସାଙ୍ଗ ଆଗଥର ପାଣି ମ ପେଟ ଖରାପ ହେଇଥିଲା। ଆସିଥିଲା ସେ କହିଲା ଆମର ଗୋଟେ ପାଇପ୍ ଅଛି ବହିକି କେତେ ଆଣିବ? ଆମର ଗୋଟେ ବଡ ପାଇପ୍ ଟେ ଅଛି ଆଣିକି ପକେଇଦବ ହେଇଯିବ ଯାହା ହଉ ତାଙ୍କ ଘରୁ କାଲି ଯାଇକି ଆଣିଥିଲୁ ଯାହା ହେଉ ସୁବିଧା ହେଲା ପକେଇଦେଲୁ ସେଇ ଟାରେ ପାଣି ରଖିଦେଲୁ, କିଛି ଅସୁବିଧା ନାହିଁ। ବର୍ଷା ହଉ ସେଠି ଟିକେ ଧରିବେ ତାଙ୍କର ଟ୍ୟାପର ବହୁତ ସ୍ପିଡ ପାଣି ଆଉଛି, ସେଠି ଆଉ ଟିକେ ଧରିବାକୁ ହବ। ହଉ ପାଞ୍ଚ ମିନିଟ ଧରିଦେଲେ ଫୁଲ ହେଇଯିବ। ଗଜ ଗଜ କି ପାଣି ଆଉଛି, ମୋଟା ପାଇପ୍ ବି ଏଣେ ଲମ୍ବା ପାଇପ୍ କିଛି ଅସୁବିଧା ନାହିଁ। କିନ୍ତ ଧରିବା ହେଲା କାଇଦା କୌଶଳ କରିକି ଧରିବା ଟା ଯଦି ଠିକ୍ ହବ ପାଣି ତାଙ୍କ ଏଠି ଚପର ହବ ନାଇଁ। ଆମକୁ ସୁବିଧା ପାଣି ରଖିବାକୁ କୋଉଠି ଟିକେ ପାଣି ପଡିବେନି, ପାଇପ ବି କଣ ନାହିଁ। କୋଉଠି କିଛି ଅସୁବିଧା ହବନି। ଆଉ ତାର କାଇଦା କୌଶଳ ଜାଣିନାହାନ୍ତି ବୋଲି ଅସୁବିଧା ହଉଛି। ଆଉ ନ ପାଣି ଦି ତିନି ମିନିଟ ରେ ଫୁଲ୍ ହେଇଯିବ ସବୁ ଜାଗା। କେତେ ପାଣି ରଖିବେକି? ନମ୍ବା ପାଇପ୍ ପଡିଛି ରଜୁ କୁ ପାଣି ଆଣୁଚି ଆଉ ସୁର୍କେ ସୁର୍କେ ପାଣି ଆଉଚି ନା ଘଣ୍ଟେ ଲାଗିବ।
ହଁ
ଟିକେ ଚାଉଳ ପତ୍ର ଧୋଇକି ଭାତ ଫାତ ବସେଇ ଦେଇକି ଆଇଲିି ପୁଅ ତାର ଖାଇକି ପଲେଇଲାଣି ସିଏ ଗାଧେଇଲା ପାଇପି ପାଣିର ଏମିତି ହେଇକି ଜଣେ ଜଣେ ଚା ଚାଲୁଚି ଦେଖାଯାଉ କେତବେଳେ ମଟର ବାଲା ଆସୁଚି ଲଗଉଚି।
ଆପଣ ମାଲିକ ଆପଣ ମାଲିକଙ୍କୁ ଫୋନ୍ କରିଥିଲେ?
ସିଏ କାଲି କରିଥିବେ ଆଜି କରିଚନ୍ତି କଣ ମୁଁ ଆଉ ଜାଣିନି ସିଏ ମନ ମଗଜିଆ। ଆ ଲୋକ କେତଳେ ଆସିବ ଠିକ ଅଛି ନା ଦୋକାନ ଖୋଲିବ ମଟର ଯଦି ଆଣିଥାନ୍ତେ ସକାଳ ଆ ଦିନେ ମିସ୍ତ୍ରୀ ଡାକିକି ଲଗେଇ ସିଏ କେତବେଳେ ଆସିବ ମିସ୍ତ୍ରୀ ଥିବା ଦରକାର ମିସ୍ତ୍ରୀ ଦିଦି ଗଲ। କାମର ପଳେଇଥିବ ଆଉ ସିଏ ଅସୁବିଦା। ଆସିବନି ସିଏ ଫେରେ ଟାଇମ ଦବ। ଇଏ ମଟର କିଣିଥିବା ଦରକାର ଯଦି ନ କିଣିଥିବେ ଦଶଟା ପରେ ଦୋକାନ ଖୋଲିବ ସେ କିଣିବେ। ଏ ଏଇଭଳିଆ ସବୁ ଅସୁବିଧା କଣ କରିବା ଆଉ ନିଜର ହେଇଚି ନା। ଫଟ୍ ଫାଟ୍ ସବୁ କରିଦେବେ ଇଏ ତିନି ଅସଳିଆ କାମ। ଆଇଁଲ ଏଇ ଭଳିଆ କଥା ଆଉ କଣ କରିବ।
ହଁ ଏଇଟା ବହୁତୁ ଅସୁବି ଥା ମାନେ ବର୍ଷାକୁ ହଉଚି ପୁଣି ବର୍ଷା ହବା ସହିତ ମାନେ ଏମି ମେସ ମାନେ ଦରକାର ପୁଣି ଦୋକାନ ବି ଖୋଲିବା ପୁଣି ଦୋକାନରେ ସେ ମେସ୍ ମାନେ କୋଉ ଭ ଳିଆ ମଟର ଆଣିବ ସେଇଟା ବି ଜାଣିବା ଦରକାର। ଆଉ ସବୁଠୁ ବଡ଼ କଥା ହଉଚି ପଇସା ଏଇ ସମୟରେ ମାନେ ଏଇଥିପାଇଁ ପଇସା ସଞ୍ଚୟ କରିବା ବହୁତ ଆବଶ୍ୟକ ମାନେ ଏଇ ମାନେ ଏଇ ସବୁ ସ ମାନେ ପଇ ପଇସା ଦରକାର ସମୟରେ କେତେ ପଇସା ଯିବେ କହୁନାହାନ୍ତି ଫୁଣି ଏବେ ବାରଶହ ଟଙ୍କା ମଧ୍ଯ ସିଏ ମଜୁରୀ ନେବେ ମଜୁରି ବାରଶ ଟଙ୍କା ନେଲେ ଆମକୁ ଉପର ତ ଳ ହେଇକି ଛଅଶ ଛଅଶ ଦବାକୁ ପଡିବ ତା ସହିତ ପୁଣି କାଲି ଯେହେତୁ ତ ତଳ ଘର ଦୁଇଶହ ଟଙ୍କା ଦେଇଚନ୍ତି ତ ଆମକୁ ତାଙ୍କୁ ବି ଶଏ ଟଙ୍କା ଦବାକୁ ପଡିବ। ମାନେ ଏବେ ଆମ ହାତରୁ ସାତଶହ ଟଙ୍କା ଦବାକୁ ପଡ଼ିବ ତା ସହିତ ଆମେ ଏଇ ଯଉ ପୁର୍ବରୁ ବି ଦେଇଥିଲେ ମାନେ ଛତିଶ ଛତିଶ ଟଙ୍କା ମାନେ ଅଠରଶ ଟ ଟଙ୍କା ଲେଖା ଦେଇଥିଲେ ଏଇଟା ବି ମାନେ ସେଇଥିପାଇଁ ଆଗକୁ ଭବିଷ୍ୟତ ଚିନ୍ତା କରି ପଇସା ରଖିଲେ ସବୁ ଭଲ ହେବ ନା କଣ ମୁଁ ଠିକ୍ କହିଲି ନା?
ହଁ ପଇସା ଇନିକମ ଥିବା ଦରକାର ପଇସା ରଖିବା କୁ ବଡ ଇନକମ୍ ଥିବା ଦରକାର ଆଉ ଛୁଆ ପାଲ ପିଲା ପାଠ ପଢୁଚନ୍ତି ଭଲ ମନ୍ଦ ଖର୍ଚ୍ଚ ଆଉ ରଖିବ ଧଇନେ ସିନା ରଖିବ ଯାହା କରିବ। ଆଉ ଦୁନିଆ ବଜାର ଟାଉନ୍ ଜାଗାର ଦୁନିଆ ଖର୍ଚ୍ଚ। ଆଉ କୁଆଡେ କଣ ଉଁ କରିବେ କି ଆଉ ଦେଖ ଯାଉ କଣ ହଉଛି କେତେବେଳେ କଣ?
ସେଥିପାଇଁ ତ ଆପଣଙ୍କୁ ମୁଁ ବହୁତ ବଡ଼ ସୁଯୋଗ ଦଉଛି ଆପଣ ପଇସା ଇନକମ୍ କର କିନ୍ତୁ ମୋଟା ପଇସା। ହେଲେ ଆପଣ ତ ସବୁବେଳେ ଚିଡୁଚନ୍ତି ହଉ ଛାଡନ୍ତୁ ଚିଡିକି ମଧ୍ୟ ଆପଣ ବହୁତ ଆମର ସାହାଯ୍ୟ କରିଚନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟ ବାଦ୍ ସତରେ ବହୁତ ବହୁତ ଧନ୍ୟବାଦ ଆଉ ଆପଣ ଆଜି ସକାଳୁ କଣ ରୋଷେଇ କରିଚନ୍ତି?
ହ ସଖାଳୁ ଏଇ ଭାତ ବସେଇକି କୁନ୍ଦୁଡ଼ି ଆଳୁ ଭଜା ସଇଲାଣି। ମୋ ପୁଅ ଖାଇକି ଗଲା ତାରେ ଛୁଆ ଜଳଖିଆ ଖାଇବେ ପିଠା କରିବି। ଆଉ ଭାତ ବସେଇବି ପୋଟଳ ଆଳୁ ତରକାରୀ କରିବି ଆଉ କିଛି କରିବିନି। ଏଇନା ପାଣିରେ ଅସୁବିଧା। କୋଉଠୁ କେତେ ପାଣି ଆଣିବି ଓପର ଘର କଲା ବେଳକୁ ଜଞ୍ଜାଳ ବର୍ଷା ହଉଚି। ଆଉ ଖାଲି ସକାଳେ ପିଠା ଭଜା କରିଦେଇଚି କୁନ୍ଦୁରି ଆଳୁ ଭଜା ଖାଇବେ ଆଉ। ଆଉ କିଛି କରିବିନି। ଆଉ ଜେ ଜୁଆଡେ ଖାଇକି ପଳେଇବେ ତାପରେ ଭାତ ବସେଇଦେଲି ଫୁଟିଲାଣି। ପୋଟଳ ଆଳୁ ଟିକେ ତରକାରୀ କରିବି ଦେଖିବି କଲରା ଅଛି ଯଦି ଭାଜିବି ଭାଜିବି ନହେଲେ ରଖିଦେବି ଆଉ କରିବିନି ପାଣି ବୋହୁତ ଅସୁବିଧା କଣ କରିବି ଏତେ କୁଆଡେ ଏଇଭଳିଆ ଥାଉ।
ତ ବୋହୁତ ଅସୁବିଧା ପାଣିର ଅସୁବିଧା ହେଲେ କିଛି ବି କରିବା ସ ମ୍ଭବ ହେବ ନାହିଁ କିମ୍ବା କିଛି କରିବାକୁ ଇ ଚ୍ଛା ମଧ୍ୟ ହେବ ନାହିଁ। ଦେଖନ୍ତୁ ଭଗବାନ କଣ କରୁଛନ୍ତି ପ-ପାଣିଟା ଜଲ୍ଦି ଯଦି ଆପଣଙ୍କର ଆଜି ଠିକ୍ ହେଇଯାଉ ବୋଲି ମୋର ଆଶା କାହିଁକି ନା ଏତେ କଷ୍ଟ ଆଉ କେତେ କରିବେ। ପାଣି ରଖେ ପାଣି ଚପରା ଚପରା ହବ। ପୁଣି ଆପଣ ଆପଣଙ୍କ ବାବୁକୁ କହିକି ଟିକେ ହୋଉଚି ଫୋନ କଲେନି। ଆପଣ ମାଲିକଙ୍କୁ ନହେଲେ ଆପଣ ଯୋଉ ଆପଣଙ୍କ ତଳ ଘର ଆଣ୍ଟିଙ୍କୁ କହିକି ଟିକିଏ ମାଲିକକୁ ଟିକିଏ ଫୋନ୍ କଲେନି। ନହେଲେ ସିଏ କାଲି ଭଳିଆ ଫୁଣି ହୋଉଚି ଗାଲୁଆମି ଯଦି କରିଦେବେ ତାହେଲେ ଆହୁରି ଅସୁବିଧା। କାହିଁକି ନା ଆପଣ ତ ଜାଣିଚନ୍ତି ପାଣି ଯେହେ ତୁ ନାହିଁ ତ ଅସୁବିଧା ହବ ନା ବୁଝୁଚନ୍ତି ତ ମୁଁ
ହଁ ଅସୁବିଧା ହେଲେ ସେମାନଙ୍କୁ କଣ ଦେଖା ହୋଉନି ମୁଁ ତାଙ୍କୁ କହିବି। ସେ ତାଙ୍କ ଆଣ୍ଟରେ ରହୁଚନ୍ତି। ଇଏ ଆଙ୍କ ଦିମାକରେ ରହୁଚନ୍ତି। କିଏ କାହାକୁ କମ ବେଶୀ ନୁହନ୍ତି। ସେ ତାର ଯାହାକୁ କରୁଚନ୍ତି କରୁଥାନ୍ତୁ କେତେ ଗେଜେ ଗେଜେ ହୋବୁ ତାଙ୍କ ସାଙ୍ଗରେ। ଆଉ କଣ ଦେଖାଉନି ସବୁ ମାଲିକୁ ପଇସା ମାଗିଲା ମଟର କିଣା ଯିବ ପଇସା ଦିଅ ସାଙ୍ଗେ ସଙ୍ଗେ ଦିଆଗଲା। ଆଉ ସିଏ ତାଙ୍କୁ କହିବା କଥା ନା ଆଉ। ସିଏ ତାଙ୍କ ଆଣ୍ଟରେ ରହୁଚନ୍ତି ଇଏ ଆଙ୍କ ଗୁଣରେ ରହିଚି ସିଏ ତା ଆଣ୍ଟରେ ରହୁଚି କିଏ କାହାକୁ କ ତାକୁ ଆମେ କହିଲେ ଖରାପ ଗେଜେ ଗେଜେ ହୋଉଚି।
ଦେଖନ୍ତୁ ଅସୁବିଧା ତ ଆପଣଙ୍କର ବି ହୋଉଚି ନା ବୁଝିଲେ କି ନାଇଁ। ତ ଏମିତି ଆଉ ରହିଲେ ହବ କି ମାନେ ସମସ୍ତେ ଟିକେ ମିଳିମିଶି କାମ କଲେ ସିନା ଭଲ ଲାଗିବ। ସେ ସମସ୍ତେ ନିଜ ନିଜ ବୁଝିଲେ ସିନା ହେବ ଏମିତି ଯଦି ସମସ୍ତେ ନିଜ ନିଜ ରହିବେ ଏମିତି କଣ ଏଇ ଦୁନିଆରେ ଚଳିହବ। ଏଇ ଦୁନିଆରେ ଚଳିବା ପାଇଁ ଟିକେ ତ ମୁଣ୍ଡ ନୁଆଇଁବାକୁ ପଡିବ। ଟିକେ ମୁଣ୍ଡ ନୁଆଇଁଗଲେ ଯଦି ଯଦି ଆମର ସୁବିଧା ହୋଉଚି ଆମେ କାହିଁ ନୂଆ ନା କଣ କୋହୁନାହାଁନ୍ତି।
ହଁ ସେ କଥା କେହି ବୁଝୁନାହାନ୍ତି। କଣ କରିବୁ। ହୋଉ ମୁଁ ଏବେ ରଖୁଚି ଆଉ କେତେବେଳେ କରିବି।
ଆପଣ ମାନେ ଏବେ ରଖିଦେବେ କୋହୁଚନ୍ତି? ଏବେ ଆପଣ ପୁରା ଫାଙ୍କା ଅଛନ୍ତି ନା ଟିକିେ ବ୍ୟସ୍ତ?
ହଁ ବ୍ୟସ୍ତ ଅଛି ତ ସେଇଥିପାଇଁ କୋହୁଚି ରଖିଦେବି ପଛରେ କଥା ହେବି।
ହୋଉ ତାହେଲେ ମୁଁ ଏବେ ରଖୁଚି। ଆପଣଙ୍କୁ ମୁଁ ଆଉ କେତେବେଳେ କରିବି ଆପଣ ଟିକେ ମୋ ସହିତ କଥା ହେବେ। ମୋତେ ବି ଟିକେ ଭଲ ଲାଗିବ ଆପଣଙ୍କୁ ବି ମଧ୍ୟ ଟିକିଏ ଭଲ ଲାଗିବ ବୁଝିଗଲେ ତ।
ହଁ ହଁ।